ପ୍ରଣାମ!
ହଁ ପ୍ରଣାମ କଣ କରୁଥିଲୁ ଏ କଣ କରୁଥିଲେ।
ମୁଁ ନାଇଁ ପଢ଼ୁଥିଲି ଗୋଟେ ବହି ଆପଣ କଣ କରୁଥିଲେ।
ମୁଁ ମୁଁ ବି ଏମତି ବସିଥିଲି ଆଉ ଆଉ ଘରେ ସବୁ କେମିତି ଅଛନ୍ତି।
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘରେ।
ହଁ ହଁ ଭଲ ଅଛନ୍ତି ଆଉ ଖାଇବା ପିଇବା ସରିଲାଣି ତମର।
ହଁ ମୋର ଖାଇବା ସରିଲାଣି।
ହଁ ହଁ ହଁ ମୋର ଖାଇବା ସରିଲାଣି।
ଓହୋ କଣ ରୋଷେଇ କରିଥିଲି ଦିଦି ଆଜି।
ଆଜି କରିଥିଲି ଭାତ ଡାଲି ପଣସ଼ ସ ତରକାରୀ ଆଉ ଆମ୍ବ ଏତିକି ଖାଇଥିଲି।
ହୁଁ।
ତମେ କଣ ଖାଇଥିଲ।
ମୁଁ ଖାଇଥିଲି ଆଜି ଭାତ ଡାଲି ଆଉ ଛୁଇଁ ଆଳୁ ବେସର।
ହୁଁ ହୁଁ।
ଓହୋ ଆପଣ ପଣସ ତରକାରୀ କରିଥିଲେ।
ହଁ ତମକୁ ଭଲ ଲାଗେ ପଣସ।
ହଁ ମତେ ପଣସ ଭଜା ଖାଇଛି ପଣସ ତରକାରୀ କାହିଁ ଖାଇନି କେବେ।
ଓହୋ ଆ ପଣସ ତର ପଣସ ତରକାରୀ କରିବା ପାଇଁ ଭାରି ସହଜ କିଛି ନାହିଁ। ଫାଷ୍ଟ ତ ଯୋଉ କଞ୍ଚା ପଣସ ମିଳୁନି ତାକୁ ଆଣିବ। ଆ ତମେ ଥହ ମାନେ କେବେ କେବେ କାଟି ନଥିବ ପଣସ କାଟି- କାଟିବା ଟା ଭାରି କଷ୍ଟ ମାନେ ଅଠା ଅଠା ଟିକେ ହାତ ହେଇଯାଏ। ତ ସେଥିପାଇଁ ଟିକେ ହାତରେ ତେଲ ମାରିଦବ ସୋରିଷ ତେଲ। ଆଉ ପଣକୁ କାଟିବ ନହେଲେ ଅଠା ଚାରିଆଡେ ଲାଗିଯାଏ। ତାକୁ ଛୋଟ ଛୋଟ କାଟିଦବ ଆଳୁକୁ ବି ଟିକେ ଛୋଟ ଛୋଟ ଆକାରରେ କାଟିଦବ। କାଟି ସାରିଲା ପରେ ତାକୁ କଣ କରିବ ଲୁଣ ପାଣିରେ ଟିକେ ଲୁଣ ହଳଦୀ ଦେଇକି। ସିଝେଇଦବ ଦି ତିନିଟା ସିଟିି ଦେଇକି। ବେଶୀ ଦବନି ନହେଲେ ମିଶିଯିବ ସେଇଟା। ସିଝି ସାରିଲା ପରେ ଆମେ ଯେମିତି ସାଧାରଣ ମ ମାନେ ମସଲା। ତିଆରି କରୁ ଅଦା ରସୁଣ ପିଆଜ ଦେଇକି ସେମିତି ବାଟିଦବା। ଆଉ ତେଲରେ ଟିକେ ଗୋଟେ ମାନେ ତେଜପତ୍ର। ପକେଇକି କଟା ପିଆଜ ଟିକେ ପକେଇଦବା। ସେଥିରେ ଯୋଉ ବଟା ମସଲା ରଖିଛେ ତାକୁ ପକେଇଦବା। ଆଉ ସେଟା ଟିକେ ମାନେ କଷି ଆସିଲା ବେଳକୁ ସେତିରେ ଟିକେ ଲୁଣ। ହଳଦୀ ଲଙ୍କାଗୁଣ୍ଡ ଟିକେ ଗରମ ମସଲା ପକେଇଦବ। ତାପରେ ଟମାଟୋ ବି କାଟିକି ରଖିଥିବା ତାକୁ ବି ପକେଇଦବା। ପକେଇ ସେଟା ଯେତେବେଳେ କଷି ଆସିବ ସେତେବେଳେ ଆମେ କଣ କରିବା। ଏ ଯୋଉ ପଣସ ସିଝେଇକି ରଖିଥିବା ଆଗରୁ। ତାକୁ ପକେଇ ଦେଇକରି ଟିକେ ଫୁଟେଇଦବା ଆଉ। ଦେ ହେଇଗଲା ପଣସ ତରକାରୀ ଆଉ।
ଆପଣ ତ ରୋଷେଇରେ ବେଶ ପାରଙ୍ଗମ ମତେ ରୋଷେଇ ବିଲକୁଲ ବି ଆସେନି।
ସେଇଟା ସମୟ ସ୍ଥିତି କାଳ ନେଇକି ଆଉ କରିବାକୁ ପଡେ ଆଉ। ଗୋଟେ ମଣିଷକୁ କିନ୍ତୁ ନିଜର। ଅ ମାନେ ବଞ୍ଚି ରହିବା ପାଇଁ ଯାହାଲେ ବି କିଛି ନା କିଛି ରୋଷେଇ ଆସିବା ଦରକାର ମୁଁ ଭାବେ। ପୁରୁଷ ହଉ କି ମହିଳା ହଉ ତାକୁ ଆସିବା ଦରକାର।
ହଁ ସେ ତ ନିହାତି ଗ୍ରହଣ ଯୋଗ୍ୟ କଥା ଯେହେତୁ। ଉଭୟ ଗୋଟେ ଘର ପରିବାରର ଅଂଶ ମାନେ ଜଣଙ୍କର ମାନେ ଅସୁବିଧା ବା- ଶରୀର ଅସୁସ୍ଥତା ସମୟରେ ଅନ୍ୟ ଜଣେ ଯଦି ରୋଷେଇ ଶିଖିଥିବ ନିହାତି ଉଭୟ ଆଉ ବାହାର ଖାଇବା ଖାଇବାକୁ ପଡିବନି ସେ ଘରର ସୁ ଖାଇବା ମାନେ ଖାଇବାର ସୁଯୋଗ ମିଳିପାରିବ କିନ୍ତୁ ବହି ଦେଖିକି। କ-କହିଲେ ମଧ୍ୟ ହଉ ବା ଯୋଉ ସୋସିଆଲ ମିଡିଆ ବା ୟୁଟ୍ୟୁବୁ ରୁ ଦେଖି ରୋଷେଇ କଲେ ହଉ। ଖାଇବାଟା ଦେଖା ଯାଉଛି ସେମିତି କିନ୍ତୁ ଖାଇବାଟା ସେଇଭଳିଆ ହଉନି ଚେଷ୍ଟା କରୁଛି ତଥାପି।
ହଁ ଆସ୍ତେ ଆସ୍ତେ ହବ ଯେହେତୁ ଏବେ ତମେ ପଢାପଢି କରୁଛ। ତମର ଏଥିରେ ମାନେ କଣ ଇଏ ନାହିଁ ଅଭ୍ୟାସ ନାହିଁ ଏ ତ ଆସ୍ତେ ଆସ୍ତେ ହେଇଯି ବ ମୋତେ ଲାଗେ ରୋଷେଇଟି ଏତେ କଷ୍ଟ ଜିନିଷ ନୁହେଁ।
ଆଜ୍ଞା।
ତମେ ଏ ପଣସ ତରକାରୀ ବି। ମାନେ କେବେ ଚେଷ୍ଟା କରିବ କରିବା ପାଇଁ ଭଲ ଲାଗିବ ଆଉ ବହୁତ ସହଜ ବି।
ହୁଁ ପଣସ ତ ବର୍ଷ ଯାକ ସବୁ ସମୟରେ ପ୍ରାୟତଃ ମାନେ ଉପଲବ୍ଧି ମାନେ ଉପଲବ୍ଧ ହୁଏନି। କେବଳ ଖରା ଦିନରେ ହିଁ ହୁଏ ତେଣୁ। ତାର ସମୟ କାଳ ବି ସରିଗଲାଣି। ତେଣୁ ଆର ବର୍ଷ ପୁଣି ଯେତେବେଳେ କଞ୍ଚା ପଣସ ଆସିବ ମୁଁ ନିଶ୍ଚୟ ତାକୁ ଚେଷ୍ଟା କରିବି। କିଛି କରି ଖାଇବା ପାଇଁ।
ହୁଁ। ପଣସର ଆଉ ତମେ ବି ଦେଖୁଥିବ ଯେ ପ ମାନେ ତାକୁ ପକୋଡା କରିକି ବି ଖାଉଛନ୍ତି।
ଆଜ୍ଞା।
ତାକୁ ତ ଆହୁରି କ ଗୋଟେ ପ୍ରଣାଳୀ ଅଛି ସେଥିରେ। ପଣସ କୁ ଟିକେ ବଡ ଆକାରର କାଟି। ତାକୁ ସିଝେଇକି ଚାଉଳ ଚୁନା ଯୋଉ ନୂହେ ଚାଉଳକୁ ବାଟିକି ପିଠଉ ଭଜା ବି କରନ୍ତି ମୁଁ ଭାବିଛି ଯୋଉମାନେ ଆଇଁଷ ଖାଉନାହାନ୍ତି ତାଙ୍କ ପାଇଁ ଏଇଟା ଗୋଟେ ଭଲ। ଆଉ ଗୋଟେ ଭଲ ଇଏ ଅଛି ଯୋଉମାନେ ଖାଉନାହାନ୍ତି ସେମାନେ। ଅ ମାଂସର ଯୋଉ ହଁ ମାନେ ଇଏଟା ପ ସ୍ଵାଦ ଟା ଜାଣିନାହାନ୍ତି। ସେମାନେ ଟିକେ କିଛି ପରିମାଣର ସ୍ଵାଦ। ପଣସ ଖାଇଲେ ଜାଣିପାରିବେ। ଆଉ ମୁଁ ଏଇଟା ଭାବେ ଯେ ହଁ ମୁଁ ଏଇଟା ଭାବେ ଯେ ମାନେ ଯୋଉ ଋ ତୁରେ ଯୋଉ ପନିପରିବା ମିଳୁଛି ସେଇଟା ଖାଇବା କଥା ସେଟା ଦେହ ପାଇଁ ହିତକାରକ।
ହଁ ହଁ ସେଇଟା ତ ଠିକ କଥା ଯେ ଆପଣ କହିଲେ ଯୋଉମାନେ ଆମିଷାସି ଲୋକ ଥିବେ ସେମାନେ ଆମିଷ ଛାଡିବା ପାଇଁ ମଧ୍ୟ ଚାହୁଁଥିବେ। ଏଇ ପଣସ ଟାକୁ ତାର ଗୋଟେ ମାନେ ଉଁ। ଆ ସପ୍ସିଚ୍ୟୁଟ ସପ୍ସିଚ୍ୟୁଟ ବୋଲି କହିପାରିବା ଯୋଉଟା କି ଆମେ ହଉ ସେ ତାର ହଁ ସେଇ ସପ୍ସିଚ୍ୟୁଟ ହିସାବ ରେ ତାକୁ ଗ୍ରହଣ କର ହେଇପାରିବେ ଏବଂ ଧୀରେ ଧୀରେ ନିଜର ବି ଆମିଷ ଆସକ୍ତ ଟାକୁ। ଆଜ୍ଞା। ଯେମିତି ସୋୟାବଡ଼ି ଟାକୁ ବି ଆମେ ବହୁ ପରିମାଣରେ ଗ୍ରହଣ କରିଥାଉ। ସେଇଟା ସୋୟାବିିନ ରୁ ତିଆରି ହେଇ ଥାଏ ମାନେ ସମ୍ପୂର୍ଣ୍ଣ ଭାବରେ ଭେଜ।
ହୁଁ ସେଇଠି। ସୋୟ ବଡିରୁୁ ବି ଆମେ ପ୍ରୋଟିନ ପାଉଛେ, ଆମେ ଭାବୁଛେ ସାଧାରଣ ତ ଆମେ ଆମିଷରୁ ହିଁ ପାଇଥାଉଛେ। ପ୍ରୋଟିନ ର ପରିମାଣ କିନ୍ତୁ ନୁହେଁ। ଆମେ ଆମେ ସାଧା ଆମେ ଯୋଉ ସାଧା ଜିନିଷ ରୁ ପାଇପାରିବା ଯେମିତି ଡାଲି ଜାତ ତିୟ ଖାଦ୍ୟ ହଉ ଆ ତମେ ଯେମିତି କହିଲ ସୋୟାବିନ୍। ଏମିତି ବହୁ ବହୁତ ଜିନିଷ ମାନେ ଖା ଜେମ୍ ଯେମିତି ପନିରି। ପନିର ଅଛି ପନିର ରୁ ବି ଆମେ କଣ ପ୍ରୋଟିନ ପାଇପାରିବା। ତ ସାଧାରେ ବି ବହୁତ ଗୁଡେ ବିଭିନ୍ନ ପ୍ରକା କାର ଅଛି ଜିନିଷ ଯୋଉଥିରେ ବି ଆମେ ପ୍ରୋଟିନ ପାଇପାରିବା। ଏଇଟା ନୁହେଁ କି ପ୍ରୋଟିନ କେବଳ ଆମେ ମାନେ କୁକୁଡ଼ାଠୁ ପାଇବା କି ଅଣ୍ଡା ଠୁ ପାଇବା। ସେଇଟା ହଉ ତମେ ଆମ୍ବ ଖାଇଲଣି ତମେ ସେପୁଟେ ଆମ୍ବ ମିଳିଲାଣି?
ହଁ ଆମ୍ବ ଖାଇଲେଣି ଆପଣଙ୍କର ସେପଟେ?
ହଁ ହଁ ମିଳିଲାଣି।
ଖରା ଦିନରେ ଆମ୍ବ ଯି ନ ଖାଇଛି ଆଉ ସେଇ ଖରା ଦିନ ର ମାନେ ଉପଲବ୍ଧତା ଆଉ ତାର ଯଉ ଖୁସି ସି କଣ ଅନୁଭବ କରିବ।
ହୁଁ ଠିକ କହିଲେ। ମାନେ ଯେତେ ଖରା ହଉ ଗ୍ରୀଷ୍ମ ପ୍ରବାହ ହଉ ଶ ଆମ୍ବ ଖାଇଲେ ମାନେ ଆତ୍ମାକୁ ଶାନ୍ତି ମିଳିଯାଉଛି ଆଉ ସବୁ କଷ୍ଟ ଟିକେ ଦୂର ହେଇଯାଉଛି ଭଳିଆ ଲାଗୁଛି।
ନାଇଁ ବିଭିନ୍ନ ଋତୁକାଳୀନ ଫଳ ବିଭିନ୍ନ ଋତୁରେ ବିଭିନ୍ନ ଫଳ ବିଭିନ୍ନ ପନିପରିବା ମିଳେ। ଯୋଉ ଋତୁରେ ମାନେ ଆମକୁ ପ୍ରକୃତି ଯାହା ବି ଉପହାର ସ୍ୱରୂପ ଦଉଛି।
ହୁଁ।
ଯେକୌଣସି ଫଳ ଯେକୌଣସି ପନିପରିବା ଆମେ ତ କେବଳ ଗଛ ଲଗେଇଲେ ଆଉ। ତ ମାନେ ସବୁ ରଋତୁରେ ସବୁ ଫଳ ଫଳିବା କଥା ନୁହେଁ।
ହୁଁ, ହୁଁ, ହୁଁ।
ବର୍ତ୍ତମାନ ରାସାୟନିକ ସାର ପ୍ରୟୋଗ କରିିକି ମଧ୍ୟ ଖରା ଦିନରେ ମଧ୍ୟ କୋବି ମିଳୁଛି। କିନ୍ତୁ ସେଟା କଣ ମାନେ ଭଲ ଶରୀର ପାଇଁ ସୁସ୍ଥ ମାନେ ସ୍ୱା ନୁହେଁ ଜମାରୁ।
ନା, କାରଣ ସେ ପ୍ରାକୃତିକ ଉପାୟରେ ହଉନି ନା। ତାକୁ ରାସାୟନିକ ସାର ଦେଇକି କୃତ୍ରିମ ଉପାୟରେ ତିଆରି କରାଯାଉଛି। ମଟରମ୍ ଆପଣ ସେଇା ମଟର ଦେଖୁଥିବେ କି ବିଭିନ୍ନ କୋବି ଯେମିତି କହିଲ ବନ୍ଧାକୋବି ଫୁଲକୋବି ସବୁ ଯାକ କୃତ୍ରିମ ଉପାୟରେ ସବୁ ଋତୁରେ ମିଳୁଛି କିନ୍ତୁ ସେ ସାର ଦିଆ ଖାଦ୍ୟ କଣ ଆମ ଦେହ ପାଇଁ ଭଲ?
ନା।
ନା। ସେଥିପାଇଁ ଯୋଉ ଋତୁରେ ଯୋଉ ପନିପରିବା ମିଳୁଛି ଆମେ ସେଇଟା ଖାଇବା ଦରକାର। ଯେମିତି ବର୍ଷା ଦିନେ ଆମେ ଦେଖୁଥିବା ଆମକୁ କାଙ୍କଡ ମିଳେ ବିଭିନ୍ନ ପ୍ରକାର ଛତୁ ବି ମିଳେ ଛତୁ ଉଠେ ଛତୁ ବି ଖାଇବା ଦରକାର ଆମକୁ
ଋତୁକାଳନ ପନିପରିବା କଥା ଯଦି ଚିନ୍ତା କରିବା ତାହେଲେ ସବୁ ଖରାଦିନର ପରିବା ଫଳ ସେଟା ଅଲଗା ପ୍ରକୃତି ଭାଗବାନ ଟିକି ଦେଇଛି। ସେ ଗୋଟେ ବର୍ଷ ଭିତରେ ବିଭିନ୍ନ ଋତୁ ଆସିବ ବିଭିନ୍ନ ଫଳ ଆସିବ ଆଉ ସବୁ ଗୁଡାକୁ ତୁମେ ମାନେ ଯେମିତି ପାଳି ଗଲା ଭଳିଆ ସବୁ ଗୁଡା ଉପଭୋଗ କରି ତମ ଶରୀର ଆବଶ୍ୟକତା ଆଉ ମନର ଆବଶ୍ୟକତା ପୂରଣ କରିବ। ବର୍ତ୍ତମାନ ଏମିତି ବି ହଉଛି ଶୀତ ଦିନରେ ମଧ୍ୟ ଆମ୍ବ ଉପଲବ୍ଧ ହଉଛି। ହେହଲେ ଶୀତ ଦିନ କଣ ଆମ୍ବ ଫଳିବାୟ ସମ୍ଭବ କି?
ସେଇଟା, ସେତିକି ପ୍ରଚୁର ପରିମାଣ ଖରା ବି ଆବଶ୍ୟକ ନା ସାଙ୍ଗଳକୁ ଆମ୍ବକୁ ପାଚେଇବା ପାଇଁ କିନ୍ତୁ ଆଜିିକାଲି କଣ କାର୍ବାଇଟ ୟୁବ ମାନେ ବ୍ୟବହାର କରିକି ତାକୁ ତା ମାନେ ତାକୁ ପାଚିବାକୁ ଦଉଛନ୍ତି ଆଉ। ଏବେ ବି ତମେ ଦେଖିଥିବ ଯେ ବଖରା ଋତୁ ଷ୍ଟାର୍ଟ ହଉ ଗ୍ରୀଷ୍ମ ଋତୁ ଆରମ୍ଭ ହେଇଛି କି ହେଇନି ଅ ଆମ୍ବ ମିଳିବା ମିଳିଯାଉଥିଲା ଷ୍ଟାର୍ଟ ହେଇଯାଉଥିଲା। ଯାହାକୁ କାର୍ବାଇଡ ଦେଇକି ପଚା ଯାଉଥିଲା ମାନେ ପାଚିବାକୁ ଦିଆଯାଉଥିଲା। ଯେନ୍ତି ସେ ତାର ସମୟ ପୂର୍ବରୁ ପାଚିଯାଉ।
ଆଜ୍ଞା।
କିନ୍ତୁ ସେଇଟା ତ ଦେହ ପାଇଁ ହିତକାରକ ନୁହେଁ।
ନା।
ଆମେ ଖାଦ୍ୟ କଣ ପାଇଁ ଖାଉ ଯୋଉ ଆମକୁ ପୋଷଣ ମିଳୁ ଆମ ଦେହ ପାଇଁ ହିତକାରକ ହଉ କିନ୍ତୁ ଆଜ କାଲି ଯୋଉ ସାରର ପ୍ରୟୋଗ କଲେଣି। ମତେ ଲାଗୁନି ଯେ ମାନେ ମଣିଷର ଆୟୁଷ ଷାଠିଏ ବର୍ଷ ବି ପହଞ୍ଚି ପାରିବ ବୋଲି।
ଏହାର ମୁଖ୍ୟ କାରଣ ଯଦି କହିବି ଯେ ଯୋଉ ଋତୁକାଳୀନ ଆମ୍ବର ଯୋଉ ମି ଠା ଯୋଉ ମାଧୁର୍ଯ୍ୟତା ଯୋଉ ଆଦର ମାନେ ଯୋଉ ଆଗ୍ରହ। ଯୋଉ ଭିନ୍ନ ଋତୁରେ ମିଳିଥିବା ଯୋଉ ଆମ୍ବ। ସେ ଉଭୟର ସ୍ଵାଦ ଭିତରେ ସେତିକି ମାନେ ଫରକ ରହୁଛି। ମାନେ ମତେ ବେଳେ ବେଳେ ଲାଗେ ଯେ କେବଳ ଗଛ ରେ ରାସାୟନିକ ସାର ପ୍ରୟୋଗ ହେଇନି ସେ ଫଳ ଫଳ ଥିବା ମଣିଷ ବା ସେଇ ଚାଷୀ ସେଇ ଉଦ୍ୟୋଗୀ ଙ୍କ ମନରେ ମଧ୍ୟ ରାସାୟନିକ ସାର ମିଶି ଯାଇଛି। କାହିଁ କିି ସେ ଜାଣିଛନ୍ତି ଏଇଟା ଗୋଟେ ଏଇଟା ବିଷାକ୍ତ ପଦାର୍ଥ ଏଇଟା ସମାଜକୁ ଗଲେ କେବଳ ଜଣକୁ ନୁହେଁ ପୁରା ସମାଜକୁ ବିସେଷ ମାନେ ବିଷାକ୍ତ କରିବ। ଆଉ ସମସ୍ତଙ୍କୁ ସେଇ ଡାକ୍ତରଖାନାକୁ ଟାଣି ନବ ଯୋଉମାନେ ସେ ସାଧାରଣ ମଣିଷ ଟିକ ଡାକ୍ତରଖାନା ଯିବା କୁହି ଡରେ ସେ ଭାବେ ମୋ ଜୀବନରେ ସବୁଠୁ ବଡ ନର୍କ ହଉଛି ବୋଧେ ଏ ଡାକ୍ତରଖାନା। କିନ୍ତୁ ଏଭଳି ମାନେ ରାସାୟନିକ ସାର ପ୍ରୟୋଗ କରିକି ଯେହେତୁ ଖାଦ୍ୟ ଉତ୍ପାଦନ କରାଯାଉଛି କେବଳ ଫଳ କାହିଁକି ପନିପରିବା କାହିଁକି ଚାଉଳ କଥା ଦେଖନ୍ତୁ ଡାଲି କଥା ଦେଖନ୍ତୁ ବା ଯେ କୌଣସି ଆମେ ଗ୍ରହଣ କରୁଥିବା ଜିନିଷ ଇଭେନ୍ ଖାଇବା ତେଲ।
ଦେଖୁଥିବେ ଯେ ଆପଣ ଡାଲିରେ ବି ରଙ୍ଗ ଦିଆ ହଉଛି ଅଧିକ ହଳଦିଆ। ରଙ୍ଗକୁ ଡାଲିଟି ଯେମିତି ଅଧିକ ସୁନ୍ଦର ଦେଖାଯିବ ଆଉ ଲୋକମାନେ ତାକୁ କିଣି ପକେଇବେ। କୃ୍ତିମ ରଙ୍ଗରେ ବ୍ୟବହାର କରିକି ସବୁ ଜିନିଷକୁ କେମିତି ସୁନ୍ଦର କରାଯାଉଛି ଯେ ମଣିଷ ତାକୁ ଦେଖି କିଣିବାକୁ ଯେମିତି ନ ପଛଉ ଲୋଭ ନ ହଉ ତାର।
ଆଜ୍ଞା।
କିନ୍ତୁ ସେଟା କେତେ କ୍ଷତିକାରକ କେତେ ଅ ରୋଗ ତିଆରି କରିବ ଏଇଟା ମଣିଷ ଜା ଜାଣିପାରୁନି ଏମିତି କି ତମେ ଦେଖୁଥିବ ଯେ କର୍କଟ ରୋଗ ଏ ବି ବହୁତ ପରିମାଣରେ ଏବେ ବଢିବାରେ ଲାଗିଛି।
ଆଜ୍ଞା।
ସେଥିପାଇଁ ମୁଁ ତମକୁ କହିବି ଯେ ତମେ ବି ତମ ପରିବାର ଧ୍ୟାନ ରଖ ଦେଖ ଋତୁକାଳୀନ ପନିପରିବା ଯେତିକି ସବୁ ମିଳୁଛି। ତାକୁ ହିଁ ଖାଇବାକୁ ଚେଷ୍ଟା କର।
ହଁ ଯେତେ ଦୂର ପାରିବା ଆମ ମାନେ ଆ କୌଣସି ପ୍ରକାରର ମାନେ ମେ ଦେଶୀୟ ଖାଦ୍ୟ ମାନେ ଦେଶୀ ଟମାଟୋ ଦେଶୀ ମାନେ ମାନେ ଦେଶୀ କାକୁଡି ବା ଦେଶୀ ଆଳୁ। ଯେଉଠାରେ ସାର ରାସାୟନିକ ସାର ଆଉ କୀଟନାଶକ ବହୁତ କମ୍ ପ୍ରୟୋଗ ହେଇଥାଏ। ବା ପ୍ରାୟ ହେଇନଥାଏ ସେଇଟା ବ୍ୟବହାର କରିବାଟା ଆମ ପାଇଁ ଏବ୍ ମାନେ ଏଇ ପୃଥିବୀ ମାତା ପାଇଁ ଏ ସମାଜ ପାଇଁ ଆଉ ବିଶେଷ କରି ଶରୀରର ସୁସ୍ଥତା ପାଇଁ ବିଶେଷ ଭାବରେ କାମ ଦବ।
ହଁ ହ ହଉ। ହଉ ରଖୁଛି ତାହେଲେ।
ଆଜ୍ଞା।